ହାଲୋ।
ହ୍ୟାଲୋ।
ହ୍ୟାଲୋ ମୁଁ କହିଲି କଣ କରୁଥିଲ?
ବସିଥିଲି ଏ ଗୋଟେ ସାନ ଭଉଣୀଟା ଟିକେ ପଢୁଥିଲା ତ ତାକୁ ପଠେଇ ଦଉଥିଲେ ଆଉ।
ଅ ହ। ମୁଁ କଣ କହିଲି ଫୋନ କରୁଚି କହିଲ ଆମ ଗାଁ ରେ ରଜ ହଉଚି ହେଲା।
ହଁ।
ଆଉ ତମ ଗାଁରେ କେମିତି ରଜ ହୁଏ?
ଆମ ଗାଁ ରେ ତ ସେଇ ରଜ ହୁଏ ଆମେ ସବୁ ଗାଁରେ ସବୁ ଝିଅ ମାନେ ମିଳିମିଶିକି ଆମ ଗାଁରେ ଯୋଉ ପିଲାମାନେ ଅଛନ୍ତି ସେମାନେ ସବୁ ସାହାଯ୍ୟ କରିକି ଦୋଳି ଆମ ପାଇଁ ବନେଇ ଦିଅନ୍ତି। ଖେଳୁ ପିଠା ପଣା ହୁଏ ଏମିତି ଅଳତା ଲଗାଉ ସବୁ ଯୋଉଠି ଯୋରା ଆମ ଗାଁ ପାଖା ପାଖି ଯୋଉଠି ଯୋଉଠି ଯୋଉଠି ସବୁ ଦୋଳି ହେଇଥାଏ ସେ ସବୁ ଜାଗାକୁ ଯାଉ ଖେଳୁ ଆଉ ସେଇଟା ଆପଣଙ୍କର ଗାଁରେ କେମିତି ହୁଏ?
ଆମେ ଏଥର କଣ କହିଲ ଆମେ ଆଗୁରୁତ ସେମିତି ଆଗୁରୁତ ଭଲ ରଜ ହୁଏ ସବୁ ଦୋଳି ଫୋଳି ହୁଏ। ତାପରେ ଯେତେବେଳେ ପୁରା ସବୁ କମି ଯାଇଥିଲା ଆମେ ଏଇ ବର୍ଷ ଠୁ ରଜ ମହୋତ୍ସବ ସବୁ ଆରମ୍ଭ କରୁଚୁ ଝିଅ ମାନେ ଆମ ଗାଁ ଝିଅ ମାନେ।
ହଁ।
ପଇସା ଆଦାୟ କରିକିନା ଯୋଉମାନେ ସବୁ ବାହା ହେଇ ଯାଇଚନ୍ତି ସେମାନଙ୍କଠୁ ପଇସା ଆଦାୟ କରି କି ଆମେ କିଛି ଦେଇକିନା ରଜ ମହୋତ୍ସବ ଆରମ୍ଭ କରୁଚୁ ଚାରିଟା ଦୋଳି କରୁଚୁ। କିଛି ସଜଉଚୁ ଡ୍ୟାନ୍ସ ପ୍ରୋଗ୍ରାମ ଆଉ ଗେମ ଫେମ୍ କିଛି ଖେଳୁଚୁ। ଆ ହେଥିରେ ବି ଗିଫ୍ଟ ଅଛି ପିଠା ପିଠା ସବୁ ଅଛି ପିଠା ଖାଇବାରେ। ଝୋଟି ପକେଇବାରେ ଯେମିତି ଗେମ୍ ହେଲା କବାଡି ହେମିଜି ଚେୟାର। ସବୁ ଏମିତିବି ନୂଆ ମାନେ ଆରମ୍ଭ କରିଚୁ ଏବେ ଆମେ।
ହ ହ ହଁ ଆମର ବି ଏଇଠି ହଁ ଆମର ଦି ବର୍ଷ ଜାଣି ନୂଆଁ କି ଆମ ଗାଁରେ ଏମିତି ସବୁ କିନ୍ତୁ ଗାଁରେ ଯୋଉ ପୁଅ ମାନେ ଅଛନ୍ତି ସେମାନେ ସବୁ ସାହାଯ୍ୟ କରି କରୁଚନ୍ତି ଆଉ।
ହଁ ହଁ। ଆମର ଆର ବର୍ଷ କିଛି ଏମିତି କରିଥିଲୁ ଏବେ ଭଲ ସେ କରୁଚୁ ଟିକିଏ ଆଉ।
ହଁ ଆମର ବି ସେମିତି ହଉଛି ଆଉ।
ଆମେ ବି ଏ ଭୋଜି ଭାତ କରୁଛୁ ସେକେଣ୍ଡ ରଜ ଦିନ ସବୁ ଭୋଜି ଭାତ କର ସବୁ ଖାଇବାକୁ ଦଉଛୁ ଗାଁ ପିଲାଙ୍କୁ ଗାଁ ଲୋକଙ୍କୁ।
ହଁ।
ହଁ। ଏମିତି କରଛୁ ନା ଆଉ ଆଉ ତମ ରଜରେ କେମତି ଶାଢୀ ପିନ୍ଧ ନା ଡ୍ରେସ୍ ଫ୍ରେସ୍ ପିନ୍ଧିକି ବୁଲ।
ଆମେ ଡ୍ରେସ ପିନ୍ଧୁ ଆଉ ଗୋଟେ ଦିନ ଶାଢୀ ପିନ୍ଧୁ ଆଉ।
ଲଷ୍ଟ ରଜ ଦିନ।
ହଁ ଲାଷ୍ଟ ନହେଲେ ଥାର୍ଡ ରଜ ନହଲେ ସେକେଣ୍ଡରେ ପିନ୍ଧୁ ଆଉ।
ଓହୋ। ହଁ ଆମର ବି ଲାଷ୍ଟିନ ଆେ ସବୁ ଶାଢୀ ପିନ୍ଧିକିନା ଫଟୋ ଫଟ ଉଠଉ। ଏମିତି ଆଉ। ଆଉ ତମ ଏମିତି ଗାଁ ଗାଁ ବୁଲି ସବୁିଠା ତମେ ସାଙ୍ଗମାନେ ଖାଅ ତାଙ୍କ ଘରେ ଯାଇଁ ଖାଉଥିବ।
ହଁ ହଁ ସାଙ୍ଗମାନାନଙ୍କ ଘରେ ଯାଇକ ଖାଉ ପାନ ବି ଖାଯାଏ।
ପାନ ହଁ ଆମର ବି ଏଥର ପାନର ଗୋଟେ ଅଛି ଗେମ୍ କିଏ କେତେ ପାନ ଖାଇ ପାରଲା ସେ କି ଆମେ ଅଛି ସବୁ ଷ୍ଟଲ କାନ ଷ୍ଟଲ ବସିବୁ ଆମେ ଭାବୁଛୁ ସେଇୟା।
ହଁ ଏଇଟା କଲେ ଭଲ ମାନେ ଗାଁରେ ଯୋଉ ଛୋଟ ପିଲା ମେ ହଉ କି ବଡ ପିଲା ତାଙ୍କ ଭିତରେ କଣ ପ୍ରତିଭା ଅଛି ଆମେ ଜାଣିପାରିବା ଏଇଟା କଲେ ବି।
ହଁ। କାରଣ ଆଗ କାଳେ ଏ ସବୁ ହଉଥିଲା ନା ଗେମ୍ ଖେଳ କୁଚି ଖେଳ ହଉ। କି କବାଡି ଏତେ ସବୁ ବନ୍ଦ ହେଇଯାଇଛି। ଏବେ ଆମେ ନୂଆ ଆରମ୍ଭ କଲେ ଆମ ଛୋଟ ଛୋଟ ଭାଇ ଭଉଣୀ ମାନ ସେମାନେ ସବୁ ଶିଖିଲେ। ସେମାନେ ବି କରିବେ ଆମେ ଭାବିଛୁ ଅଁ ପଇସା ଯି ଅଧିକ ହୁଏ ପଛନ ସନ୍ଧ୍ୟା ଟିକେ କରିବା ପାଇଁ।
ହୁଁ। ଗୋଟେ ବର୍ଷ ବି କରିଦେଲେ ତା ପରରଠୁ ବି ଚାଲିବ କିଛି ମାନେ ବନ୍ଦ ହବନି ଆଉ।
ସେଇ। ଆଉ ତମ ସେପରେ ଆଉ କଣ ରଜ ଭଲ ହୁଏ।
ଆମର ରଜମିତି ଭଲ ହୁଏ ମିଳିମିଶିନା ତ ସମସ୍ତେ ଖେଳୁ। ଆପଣ ଯେମିତି କହିଲେ ଆପଣଙ୍କର ବି ଭୋଜି ଭାତ ହୁଏ ଆମର ବି ସେମତି ହୁଏ। ନୂଆ ଡ୍ରେସ୍ ପିନ୍ଧୁ ସମସ୍ତଙ୍କ ଘରକୁ ରଜ ଦିନ ଯେଉ ଫାଷ୍ଟ ରଜ ଦିନ ସମସ୍ତଙ୍କୁ ଯାଇକି ମାନେ ଆମ ଯୋଉ ମମାନେ ପରିବାର ଲୋକ ସମସ୍ତଙ୍କୁ ଏମତି ସେଦିନ ପ୍ରଣାମ କରୁ।
ହ ତମର କି
ଆମର ଘରେ ମାମା ଆଉ ମୋ ଖୁଡି ବନାନ୍ତି। ସବୁ ପିଠା ତ ବନା ହୁଏ ପୋଡ ପିଠା ବି ବନା ହୁଏ ଚକୁଳି ସବୁ ପ୍ରକାର ପିଠା ଆଉ।
ହଁ ଆମ ଘରେ ସବୁ ମୁୂଆ ପିଠା ପୋଡ ପିଠା ସବୁ ବନାଯାଏ ରଜରେ।
ହଁ।
ଆଉ ତ ରଜରେ ବି ବହୁତ ଖୟା ହଉଛି ନା ତବ ଆଗକୁ ବାହାରକୁ ଯିବାକୁ ପାଇଁ ବି ଅସୁବିଧା ହଉଛି।
ହଁ।
ଏଥର କେହି ବାହାରକୁ ଯାଉନାହାନ୍ତି ନା ସବୁ ଝିଅ ମାନେ ଘରେ ବସିଲେ ସମସ୍ତଙ୍କ ଘରେ ଆସି ଲାଗିଛି। ସବୁ ବସିଲା ଆ କିଏ ନାାଇ ବାହାରକୁ ଯିବ। ସବୁ ରଜ ଇଏ ବନ୍ଦ ହେଇଗଲାଣିି କମିଗଲାଣିି। ଏବେ ଯଦି ଆମେ ନୂଆ କିଛି ଆରମ୍ଭ କରିବା ସବୁ ଦେଖିକି ଆମଠୁ ଆରମ୍ଭ କରିବେ। ହଁ ରଜ କରୁଛି।
ହଁ ତାହେଲେ ସେମିତି ଧୀରେ ଧୀରେ ସମସ୍ତେ ଆମର ଦୂଳି ଥ ହେଇ ସେମିତି ନର୍ମାଲ ଯେମିତି ଦୂଳି ହୁଏ। ଦୋଳି ଏମିତି କିଛି କଣ କଣ ତ ମୁଁ ଜାଣିନି ବାଉଁଶ ଏମିତି କଣ ରୁ ବନା ହୁଏ ଦୋଳି?
ହଁ
ହଁ। ଆଉ ପଟା ଦୋଳି ଯୋଉ ସେଗୁଡାକ ଏମିତି ହୁଏ?
ଆମ ସବୁ ନୂଆ ଦୋଳି ଏଇନା ଆରମ୍ଭ କରୁଛୁ ଗୋଟେ ଚକ୍ରି ଦୋଳି। ଆଉ ଗୋଟେ ସଣି ଦୋଳି ଆଉ ଏମତି ପଟା ଦୋଳି ଏମିତି ଚାରିଟା ଖଣ୍ଡରେ ସବୁ ଦୋଳି ଖେଳିବୁ। କରିବି। ସେଥିରେ ହଁ ସେଠି ସବୁ ଫୁଲରେ ଟଙ୍ଗେଇବୁ। ଫୁଲରେ ଟଙ୍ଗେଇକିନା ଭଲ ଲେ ଖାଇଥ ନା ଖାଲି ଦୋଳିଆ ଭଲ ଲାଗିବ କି? ସେଇଠି ସେମିତି ଫୁଲ ଫୁଲ ଟଙ୍ଗେଇ ଲଗେଇଲେ ଭଲ ହବ। ଆଉ ଗୋଟେ ସେଲ୍ଫ୍ ପଏଣ୍ଟ ଭାବିଛୁ କରିବୁ ବୋଲି ଯୋଉମାନେ ସବୁ ଆସିବେ ସେଲ୍ଫି ଉଠେଇବେ।
ହଁ ଆମେ ବି ସେମିତି କରୁ। ବେଲୁନ୍ ସଜେଇ ଦଉ ଏଇ ଫୁଲ ନେହେଲେ ଗଛରେ ଏମତି ପ ତ୍ର କୁ ନେଇକି ସୁନ୍ଦର ସେ ସଜେଇ ଦଉ। ମୁଡି ବୁଡିିକି ଲଗେଇଦଉ।
ଆଉ ତମର ଏଠି ପୂଜା ପୂଜା ହୁଏନି କିଛି ଠାକୁରଙ୍କୁ ରଜରେ?
ହଁ ରଜରେ ତ ପୂଜା ହୁଏ କିନ୍ତୁ ଘରେ ତ ମା ମାନେ ସେଇ ରଜ ଦଗ ପୂଜା କରାଯାନି କି ଆମେ ମାନ ବି ପୂଜା କରନ୍ତି।
ହଁ କୁହାଯାଏ ଘର ଝିଅ ମାନେ କାମ କରନ୍ତିନି ବୋଲି।
ହଁ ଖାଲି ପାଦ ରେ ବି ସେତେବେଳକୁ ଚାଲନ୍ତି ସେଇ ରଜରେ?
ଆଉ ତମେ ପାନ ଖାଅ ରଜରେ?
ଆଜ୍ଞା ନା। ଆମେ କାମ କରୁନି ଯ ଘରେ ଯୋଉମାନେ ପୁଅପିଲା ଥାଆନ୍ତି ସେମାନେ କାଟି ଦିଅନ୍ତି ବି କୁହନ୍ତିନି ପନିପରିବା କି କଣ କାଟିବା ପାଇଁ ବି କୁହନ୍ତିନି।
ତ ରଜ କେତେଟା ଡ୍ରେସ୍ କର?
ରଜ ରେଇ ଦି ତିନିଟା ବେଶୀ ନାହିଁ ଆମର ତ ଗୋଟେ ଦିନ ଶାଢୀ ପିନ୍ଧ ଆଉ ଏମିତି ଦୁଇ ନ ମିନିମମ ଦିଇଟା ହଁ କରୁ।
ତମେ ସବୁ କୁଆଡେ କୁଆଡେ ଯାଅ ବୁଲିବାକୁ?
ଆଜ୍ଞା?
ମାନେ କୁଆଡେ କୁଆଡେ ସବୁ ବୁଲିବାକୁ ଯାଅ?
ଆ ଆମ ପାଖ ଗାଁ ରେ ମାନେ ଯୋଉମାନେ ସାଙ୍ଗମାନେ ଚିହ୍ନା ପରିଚିତ ଥିବେ ସେମାନେ ଡାକିଲେ ଆମେ ତାଙ୍କ ପାଖ ଖୁଆଙ୍କୁ ଯାଉ ସେମାନଙ୍କୁ ଆମେ ଡାକୁ ସେମାନେ ଆସନ୍ତି।
ପାଖପାଖି ଅଞ୍ଚଳରୁ ମାନେ ମାନେ ତାଙ୍କର
ଓହୋ ହଁ ଆମର ବି ତ ଏବେ ଆଗରୁ ଆମେ ଯେତେବେଳେ ସ୍କୁଲ ଟାଇମ ରେ ପଢୁଥିଲୁ ସେବେ ସବୁ ମାନେ ସାଙ୍ଗସାଥି ତାଙ୍କ ଘର ଲୋକଙ୍କୁ ଡାକା ଯାଏ, ଆମେ ତାଙ୍କ ଘରକୁ ଯାଇ ସମସ୍ତିଙ୍କ ପିଠା ପିଠା ଖାଉ। ତାପରେ ଏବେ ତ କଲେଜ ପଢିଲୁ ଆଉ ତ କୁଆଡେ ଗଲୁନି ଆଉ ବଡ ବଡ ଝିଅ ହେଲୁ ଲୋକ ଘରେ କୁଆଡେ ଛାଡିଲେ, ଏବେ ଭାବିଛି ସବୁ ନୂଆ ନୂଆ କରିକିନା ସମସ୍ତଙ୍କର ଯେତେ ସବୁ ପିଠା ହେଇଥିବ ସବୁ ଆଣିକିନା ଗୋଟେ ଜାଗାରେ ଖାଇବି
ହଁ ଆମେ ତ ସେମିତିରେ ସମସ୍ତେ ଯିଏ ଯୁଆଡେ ଯାଉଛେ ସେଇଠି ପଢୁଛେ ମିଶିକି କେତେବେଳେ କିଛି ପାଳନ କରୁନେ। ଯେତେବେଳେ ଏଇଟା ଛୁଟି ମଜାରେ ଗାଁକୁ ଆସିଲେ ଏମିତି ମିଳିମଶି କଲେ ଭଲ
ରଜ ପର୍ବ ହଉ କି ଯାହା ବି
ହଁ ତମେ ଆଉ କିଛି ଆମକୁ ଆଇଡିଆ ଦଉନ କି ଆଉ କଣ କରିବୁ ଆମେ
ଆଉ ଆପଣ ତ କହିଲେ ଡ୍ୟାନ୍ସ ହେରିକା ହଉଛି ପୁଚି ହେରିକା କମ୍ପିଟିସନ ହଉଛି ଆମ ଗାଁରେ ବି ସେଇ ସେମ୍ ହି କମ୍ପିଟିସନ ହଉଛି। ଯିଏ ଭଲ କରୁଛନ୍ତି ପାଞ୍ଚ ଜଣ ଡ୍ୟାନ୍ସ ବି କରୁଛନ୍ତି ତାଙ୍କ ଭିତରେ ପ୍ରାଇଜ ବଣ୍ଟନ ହଉଛି ରଜ ଶେଷରେ ଯାଇକି ଶେଷ୍ ଶେଷଦିନ
ଅଁ ଆମେ ବି ଭାବିଛୁ ଗେଷ୍ଟ କେତେ ଜଣଙ୍କୁ ଡାକବୁ ହଁ ଗେଷ୍ଟ ଡାକିଲେ ସେମାନଙ୍କୁ ବି କିଛି ଦେବାକୁ ପଡିବ ଆମେ ଭାବିଛୁ ବୁକେ କି ତାଙ୍କୁ ଯଉ ତଉଲିଆ ଦିଆଯାଏ ବେକରେ ବନ୍ଧାଯାଏ ସେ ସବୁ ଭାବିଛୁ ଦବୁ ବୋଲି ଗେଷ୍ ଡାକିବୁ ନା ଚାରି ପାଞ୍ଚ ଜଣଙ୍କୁ ଡାକିଲେ ସେୟା କରିବାକୁ ପଡିବ ଆଉ ତାଙ୍କ ପାଇଁ କଣ ଖାଇବା ପାଇଁ କରିବୁ କି ସେୟା ଭାବୁଛୁ ଆମେ କିଛି ଆଇଡିଆ ଦେଲେ ଭଲ ହବ
ହଁ ଖାଇବା ପାଇଁ ତ ସେମିତି ମଗେଇବା ଆଉ ତ ରଜ ପିଠାରେ ମେନ୍ ହଉଛି ପୋଡ ପିଠା ତେରା ବନେଇକି ଦେବେ ସେମାନଙ୍କୁ
ଆଉ ଯଦି କିଛି ଗେମ୍ ଅଛି କହୁନାହାନ୍ତି ଆମେ ଆଡ କରିବୁ
ଗେମ୍ ତ ପୁଅମାନଙ୍କ ପାଇଁ ତ ହଉଛି କବାଡି ହରିକା ଗେମ୍ ହଉଛି ଆଉ ଝିଅମାନଙ୍କୁ ହଉଛି ମ୍ୟାଜିକ ଚ଼େୟାର ଏଇରା ଆଉ ଛୋଟ ଛୁଆଙ୍କ ପାଇଁ ଯୋଉ ଦିଅନ୍ତି ଆଳୁ ଚାମଚ ଧରିକି ସେମାନେ ଖେଳିବା ପାଇଁ
ବାଟି ଚାମଚ ହଁ ହଁ ହଁ ଆର ବର୍ଷ ବି ଆମେ ସବୁ ଏରା କରିଥିଲୁ ଫାଷ୍ଟ ସେକଣ୍ଡ ହେଇଥି ତାଙ୍କୁ ଦେଇଥିଲୁ ଖାତା ପେନ୍ ସବୁ ଏରା ସବୁ ଦେଇଥିଲୁ। ଏବେ ନୂଆ କଣ ଗିଫ୍ଟ ଦବୁ ଆମେ ଜାଣିପାରୁନୁ ଛୁଆଙ୍କୁ ସେ ଛୁଆଙ୍କୁ ଏଇନା କଣ ଗିଫ୍ଟ ଦବୁ ଆଉ କଣ
ହଁ ଆମର ବି ଆମର ତ ସମସ୍ତଙ୍କୁ ଏନ୍ତି ଦିଆଯାଏନି ଯିଏ ଫାଷ୍ଟ ସେକେଣ୍ଡ ଥାଡ଼େ ଏମିତି କରାଯାଏ ତାଙ୍କୁ ଦିଆଯାଏ ଆଉ
ହଁ ଆମର ବି ସେଇ ଫାଷ୍ଟ ସେକଣ୍ଡେ ଥାଡ଼େ ହେଇଚି ଆମେ ଏବେ ଏବେସ୍ତ୍ରୀ ଲୋକମାନେ ଯୋଉଁ ମାନେସବୁ ବାହା ହେଇଯାଇଛନ୍ତି ନୂଆ ନୂଆ ତାଙ୍କୁ ଡାକିଛୁ ନା ଆମେ ତାଙ୍କ ପାଇଁ ବି କିଛି ଗେମ୍ ଖେଳିଛୁ ସେ ଝୋଟି ପକେଇବେ ଆଉ କିଏ ପୋଡ ପିଠା କିଏ କେତେ ଖାଇ ପାରଲା କିଏ ପିଠା କେତେ ଖାଇପାଇଲେ ସବୁ ତାଙ୍କ
ହଁ
ସବୁ ଗେମ୍ ଆମେ ରଖିଛୁ।
ହଁ ଆମର ବି କରାହେଇଛି ହୁଳହୁଳି ଯୋଉ ପକେଇବେ ମାନେ ଯିଏ ବେଶୀ ଟାଇମ୍ ଲଙ୍ଗ ଟାଇମ୍ ପକେଇପାରିବ ଶଙ୍ଖ ଯିଏ ବେଶୀ ଟାଇମ୍ ଫୁଙ୍କି ପାରିବ
ଶଙ୍ଖ ହଁ ଭଲ ହବ ସେଇଦିଟା ଆର୍ଡକଲେ ଭଲ ହବ।
ହଁ ଯୋଉଁମାନେ ମାନେ ଗାଁରେ ବୋହୂ ମାନେ ହଉ କିଂ ଯୋଉଁମାନେ ସ୍ତ୍ରୀଲୋକମାନେ ସେମାନଙ୍କ ପାଇଁ
ହୁଁ
ଏସବୁ ଆମର ତ ଆରଥର ଏମିତି କରା ହେଇଥିଲା। ଯୋଉମାନେ ମାନେ ବ୍ରତ କରୁଛନ୍ତି ଯୋଉ ମାର୍ଗଶୀର ମାସ ଯେମିତିକା ଯାହା ବ୍ରତ ଏଁ ଲକ୍ଷ୍ମୀଙ୍କର କଣ କଣ ସବୁ ଗଣ୍ଠିଗୁଡାକର ନାଁ ପଚାରୁଥିଲେ? ସେଇ ଅନୁସାରେ ସବୁଗୁଡାକ ଠିକସେ ଫାଷ୍ଟ ସେକେଣ୍ଡ ଥାଡ ଠିକ ଅନୁସାରେ କହୁଥିଲା ତାକୁ ବି ମିଳୁଥିଲା ପ୍ରାଇଜି ଏମିତି କରୁଥିଲେ।
ଅଁ ହଁ ସେଇଆ ସ୍ତ୍ରୀଲୋକଙ୍କ ପାଇଁ ସେଇଆ କହିଲେ ଭଲ ହବ।
ହଁ ଏମେତାକରି ବସିକି ଗେମ୍ ଟା ଅନକରି ସବୁ ଗାଁ ଲୋକମାନେ ବସନ୍ତି କିଛିଟା କ୍ଯୁସଚୀନ ପଚରାଯାଏଁ ସେଇ ଭିତରୁ ଯିଏ ହୁଏ ଅଧିକ। ହାଏଷ୍ଟ ତାଙ୍କ ଛୋଟ ଛୁଆଁମାନଙ୍କୁ ଭିତରେ କିଛିଟା କ୍ଯୁସଚୀନ ପଚ ତାଙ୍କ ଭିତରେ ଯିଏ କଇବ ତାଙ୍କୁ ବି ଖାତା ପେନ୍ ଦିଆଯାଏ।
ଚୁଁ
ହୁଣ୍ଡି କରାଯାଏ ଆଉ।
ଅଁ ହଁ। ହଁ ମୁଁ ଏଇଥିପାଇଁ ଫୋନ କରିଥିଲି କି ଦେଖି ଆମଆଡେ ତ ରଜ ଏମିତି ହଉଛି ତମ ଆଡେ କେମିତି ହଉଛି? ହୋଊ ତମେ ଆମ ରଜକୁ ଆସିବ ହେଲା ଦିନେ ନା ଦିନେ ଆସିବ ବୁଲିବା ପାଇଁ। ଆସିବ ମଜାମସ୍ତି କରିବ ଗୋଟେ ଦିନ ରହିବ ଡ୍ୟାନ୍ସ କରିବା। ଆଉ ତମେ ବି ଆଜି କଣ ଗେମ୍ ଖେଳିବ। ହଁ ତମେ ଯଦି କଣ ଗେମ୍ ଫେମ୍ ଖେଳିବ। ଆଉଁ ମତେ ଆଗରୁ ଟିକେ କହିଦବ ତାପରେ ଆଉ ମେ ବି ଲାଷ୍ଟ ଭୋଜି ସଁ ରଜସରିଲା ପରେ ଆମେ ଭୋଜି କରିବୁ।
ହୁଁ।
ଏଆସି ମିଶିବ ଆଉ ହଉ ମୁଁ ରଖୁଛି ପରେ ଫୋନ କରିବି ହେଲା।
ହଁ ଠିକ୍ ଅଛି।